ହାଲୋ କଁ କରୁଚ?
ଏଇଠି ବସିଚୁ।
ଆଉ କାଲି ରଜ ହେଇଥିଲା ତମ ଗାଁରେ କଁ ହେଲା?
କାଲି ଆମେ ରଜରେ ଦୋଳି ଖେଳିଲୁ।
ହୁଁ।
ତାପରେ ଯାହା ଘରେ ପିଠା ଖାଇଥିଲା ଖାଇଲୁ ପିଠା ରେ ହେଇଥିଲା ଚକୁଳି ତାପରେ ହେଇଥିଲା ବରା। ତାପରେ ପକୋଡି ତାପରେ ହେଇଥିଲା ଆରିସା ପିଠା। ଆଉ ହେଇଥିଲା ମଣ୍ଡା। ଆଉ ହେଇଥିଲା ଏରାଏରା ହେଇଥିଲା ଆଉ।
ଆଉ ତମ ଗାଁ ରେ କାଲି ଖେଳ ହଉଥିଲା ବା?
କଣ କଣ ହେଇଥିଲା?
ଆମର ଇଟିଲି, ବରା ଆଉ ମାମୁଁ ଘର ଆଣିଥିଲେ ଯୋଉ ରଜ ରଜ ଭାର ଆଣିଥିଲେ।
ଉଁ ତାପସ ମାଳି ଘରେ ଦେଇ ଥିଲେ ବରାକୁ ଇଟିଲି ଆଉ ସିଙ୍ଗିଡା ହେକା ଦେଇଥିଲେ। ଫାଷ୍ଟ ରଜ ନା ତାଙ୍କର ଆଉ
ସେ ତାହଲେ ବା ତାହେଲେ ଭାର ଆଣିଥିବେ ତାହେଲେ ଆଉ।
ଆଁ।
ରଜ ଭାର ଆଉ।
ତୋ ଦିଦି ଘର କୁ ତ ତମେ ନେଇଥବ?
ନା ଆମର ନେଇକି କୋଉ ଦିନରୁ ପଡିଲୁଣି ରଜ ଭାର।
ମାନେ ସେଥିରେ କଣ କଣ ସବୁ ଦଉଛନ୍ତି?
ସେଥିରେ ଆମର ଏଇଆ ଏଇଆ ଦିଆହେଇଥିଲା ବରା ଦିଆହେଇଥିଲା ଇଟିଲି ଦିଆହେଇଥିଲା।
ଆଉ ମିଠା ନା ମିଠା ଦିଆହେଇନଥିଲା ଆଉ ଆଉ ଚପ୍ ହେକା ଦିଆହେଇଥିଲା ଆଉ।
ସବୁ ମାନେ ବପ୍ ମାନେ ବାପା ମାଙ୍କର ଝିଅଘରକୁ ଏରା ପଠେଇବେ ନା? ହ
ହୁଁ।
ହୁଁ ଆଉ ଏଇଟା ତମର ଫାଷ୍ଟ ଥିଲା ନା ନା ସେକେଣ୍ଡ?
ଏଇଟା ଏଇଟା ଆମର ଅ ସେକେ ସେକେଣ୍ଡ ନା। ଆମର ଆର ଥର ଫାଷ୍ଟ ଥିଲା।
ଖାଇ ସାରିଲଣି?
ହଁ ଖାଇ ସାରିଲିଣି।
କଣ ଖାଇଛ?
ଏଇନା ବିନଦ ଘର ଦୋକାନରେ ଖାଇକି ଆଇଲି। ବରା, ଚପ ଆଉ ପକଡି।
ହୁଁ। ଆଉ କେତ ତମ ଗାଁରେ କାଲି ଖେଳ ହଉଥିଲା?
ହୁଁ।
କଣ ହେଲା କେମତି କଣ ହେଲା?
କି ମେଘ ଗିରି ପୁଅ।
ଦୁରିଆ ରଜକୁ ତ ମେଘ ପ୍ରବଳ ଆଉ।
କାଲି ବୋଧେ ଯୋଉ ଗାତ ଖୋଳିଦେଲେ। ରଜ ବେଳେ ମେଘ ଆଉ।
ହୁଁ, ମାନେ ରଜରେ ଗାତ ଖୋଳିଲେ ମେଘ ହେବ।
ଆଉ ତୁ ଜାଣିନୁ ମା ମାଟି ଖୋଳିବା କଥା ନୁହ ରଜରେ।
ହୁଁ, ଆମର ଯୋଉ ତଳି ବୁଣିଥିଲୁ ସବୁ ଧାନ ଉପରକୁ ଉଠି ଯାଇଛି କି
ହୁଁ।
ଆମର ଯୋଉ ତଳି ବୁଣିଥିଲୁ ଧାନ ଉପରକୁ ସବୁ ଉଠିଯାଇଛି।
କଣଟେ କେମିତି?
ଆରେ ଉପରେଆ ପୁରା ପକେଇଥିଲି ମୁଁ ଭାବିଲି କି ଆଉ ତଳି ଟା ମାନେ ଧାନଟା ଉପରେ ଉପରେ ରହିଲା। ଧାନ ଟା ଉପାଡିବାକୁ ସହଜ ହବ ତ ମୁଁ ମାନେ ହାଲ ହାଲକେ ହାଲକେଇ କରିଥିଲି।
ତୁ ସିଆଣିଆ ଟା ଆଉ।
ମୁଁ ୟୁଟ୍ୟୁବ ଦେଖି ଦେଇଥିଲି ବା।
ହ, ହ।
ହୁଁ।
ଓହୋ
ହୁଁ, ତମର ଏଁ
ଏନା ଆମ ଏନା ଖେଳ ହେବ ଏଇଠି ନା ଆମ ଗାଁରେ।
କୋଉ କ କୟା ଅଛି?
ଆଜି ଅଛି ଇଟା ମାଟିକି ଅଛି। ଏ ଏ ସରଡ଼ା।
ହୁଁ। ତୁ ଖେଳୁଛୁ?
କିଏ? ମୁଁ, ହଁ ହଁ। ମୁଁ ମୋତେ କୁଆଡ଼େ ତାଙ୍କେ ଖେଳେଇବେ।
ନାଇଁ ନାଇଁ ତମ ଗାଁ ପଟେ ତୁ ଖେଳିବୁନି ଆଜି?
ଆଁ?
ତମ ଗାଁ ପଟେ ତୁ ଖେଳିବୁନି ଆଜି?
ମୁଁ ଖେଳି ମୁଁ ଖେଳିବି ନା ଆମ ଗାଁ ପଟେ।
ହୁଁ। ଆଉ ଯୋଉ ରଜରେ କରୁଛନ୍ତି, ଯୋଉ ଦୋଳି କରୁଛନ୍ତି ତୁ ଜାଣିଛୁ କୋଉ କୋଉ ଦୋଳି ହଉଛି?
ମୁଁ ଏଇଠି ଆମର କରାହଉଛି। ସବୁ ନ ଙ୍କ କହିଲୁ?
ହାଲୋ। ତୀର ଦୋଳି ଦେଖିଛୁ, ଉଁ ଖେଳିଛୁ?
ଏ ନା ନା ତୀର ଦୋଳି କଣ ହେରା?
ତୀରା ଦୋଳି ବଲେ ଗୋଟେ ବାଉଁଶରେ ଲାଗିଥିବ ମଝିରେ ଯୋଉ ଦିପଟୁ ଗୋଡ ଦେଇକି ଯୋଉ ଦୋହଲିବ।
ଏଇ ସାର୍ ନା ନା।
ହୁଁ, ଆମ ଏଇପଟେ ମଁ ପିଲା ବେଳେ ଖେଳିଥିଲୁ ଦିଗ ହେଇ ହୁଁ ଆଉ ପଟାଦୋଳି
ପଟା ଦୋଳି ବି ଖେଳିଛି
ଆଉ ଦଉଡିରେ ଯୋଉ ତିଆରି ହବ
ହୁଁ
ହୁଁ ତୁ ତାହେଲେ ଖେଳିଛୁ
ସବୁ ସବୁ ଖେଳିଛି ମୁଁ
ଏଇ ବର୍ଷ ହଉଛି ନା ନାଇଁ
କୋଉ ବର୍ଷ ଏଇ ବର୍ଷ ଏ ନା ଏବର୍ଷ ନା ନା ଆମର ଦି ତିନି ବର୍ଷ ଦୋଳି ଫିଆ ହଉନି
ହୁଁ ଆଉ ଏ ରଜରେ କୁଆଡେ ବୁଲା ନିଜର କଣ ଅଛି କି
ନା ନା କୁଆଡେ ଯିବୁକି ରେ
ପୁ ପୁରୀ
ପୁରୀ ନା କହୁଥିଲେ ଯେ ଆଉ ନାହିଁ ପୁରୀ ଆଡିକେ ଯିବ
ହୁଁ ଆଉ ତମେ ଗାଁ ରେ କେତେବେଳକୁ ଷ୍ଟାର୍ଟ ହେବ
ଆମ ଘରେ ଷ୍ଟାର୍ଟ ଏଇଠି ହେଲାନି ବଲ୍ ପଡିବ ଏଇନା ଫାଷ୍ଟ ବଲ୍
ହୁଁ ଆଉ ଇଆଡେ ପଳେଇଆ ଆସେ ସାଉଣ୍ଡ ହବ
ହୁଁ ହୁ
ତମେ ଗାଁ ଜଙ୍ଗଲ ତୁ ବୁଲିଛୁ ଚାରିଆଡେ
କଁ କହିଲ
ତମ ଗାଁ ଜଙ୍ଗଲରେ ଚାରିଆଡେ ବୁଲିଛୁ
ହଁ
ହୁଁ ତମ ଗାଁ ଜଙ୍ଗଲ ରେ କିଇ କିଇ ଗଛ ଦେଖାଯାଏ?
ଆମ ଗାଁ ଜଙ୍ଗଲରେ
ହୁଁ
ସମ ଗଲେ ଶାଳ ପିଆ ଶାଳ
ହୁଁ
ଆଉ ସବୁ ଗଛ ଶାଗୁଆନ ଆମ୍ବ
ଏସବୁ ଅଛି ଆଉ
ହୁଁ ଆଉ ପଶୁ ପକ୍ଷୀ ଅଛନ୍ତି ନା ନାଇଁ
ହୁଁ
ହଁ ବାରାହା
ଆଉ ସମ୍ବର ହରିକା ଯୋଉ
ସମ୍ବର କହିପାରିବିି ନଥିଲି ଯେ କେତେଟା ଆଉ।
ମାଂସ ଖାଉଚୁ ନା ନାହିଁ ମାଂସ ଖାଉଚୁ ନା ନାହିଁ?
କଣ ହଁ ଖାଉଚି ନାଁ।
ହଁ। କେତେଥର ଖାଇଲୁଣି? ହାଲୋ।
କଲୁକି ଏଦିଗ ରୋଷେଇ।
କୁକୁଡ଼ା ଯୋଉ ବାରାହା ବାରାହା ମାଂସ।
ହଁ।
ହୁଁ ଏଇ ଯୋଉ ଆମର ବାରାହା ମାନେ ଯୋଉମାନେ କାଟୁଥୁବେ। ଯୋଉମାନେ ବାରାହା କାଟୁ ଥୁବେ। ସେମାନେ ବାରାହା ଟାକୁ ମାନେ ଶୀଘ୍ର ଶୀଘ୍ର କାଟିବାକୁ ଚେଷ୍ଟା କରିବେ। ତ ତା ଚମଡା ସହିତ ରଖି ଦିଅନ୍ତି ମାନେ ତାହେଇ ବାରାର ଲୋ ମହେରିକା ଲାଗିଥିବ ଦେହରେ।
ହୁଁ।
ହ ତ ତୁ କିଣିକି ଆଣିବୁ ବାଳ ବାଳ ସହିତ ମାନେ ବାରାହା ମାସଂ କିଣିକି ଆଣିବୁ। ତାପରେ ଘରେ ଆଣିବୁ ତାକୁ ସିଜେଇବୁ। ମାନେ ହେଇଥିରୁ ମାନେ କେତେ ମଇଳା ବହାରିବ ତୁ ଦେଖିବୁ ମାନେ ଜାଣିପାରିବୁ। ଆଉ ଖାଇବୁହେ ମାଂସ ମାନେ ରୋଗରେ ପଡିବା ନିଶ୍ଚିନ୍ତ।
ହୁଁ।
ହୁଁ ବାବୁର ଏଇଠି କୁଣ୍ଡି ଆଣି ହେଇଚି। ବାରା ମାସଂ ଖାଇକି।
ହୁଁ ଉଁ। କୋଉ ଗୁଣ୍ଡି ଆଣି ଚୁପିଲା ନା?
ଏ ସୁଙ୍କୁ ଅଦା ଓଦାକୁଣ୍ଡିଆଣି।
ନିଷ୍ଠାର।
ଲିମ୍ବ ଲିମ୍ବ ପତ୍ର ଖାଇ ଖାଇ ତାର ଭଲ ହେଇଚି ଏବେ। ହୁଁଖ୍ ଖତରନାକ ପୁଅ ବହୁତୁ ଖତରନାକ ପୁଅ ବାରା ମାଂସ।
ମୋର ଆଗ୍ରହ ହେଉଥିଲା।
ହୁଁ।
ଏରା ଏରା ଥରେ ହବନେହିଁ ଏରା। ନାଇଁ ଏ ମୁଁ ମୁଁ ବି ଖାଉଛି ଏରା ଏରା ଥରେ ହବ ମାନେ ଆଉ ମାନେ ତ ଅ ଦେହରୁ କେ ବେବି ଜୀବନେହିଁ ଯାଣିଚ ନାହିଁ।
ପୁରଆ ସାଙ୍ଗ ମା ନୁହଁ। ହାଲୋ। ପୁରୀଆ ସାଙ୍ଗ ମା ବାରା ମାଂସ ପ୍ରବଳ ଖାଆନ୍ତି ଏବେ ପସ୍ତୋ ଉଛନ୍ତି। ଏବେ ପସ୍ତୋଉଛନ୍ତି।
ହୁଁ ଆଉ ହାଉ। ହଲୋ। ହଁ। ବଲଟା ଟେକିଦୋ ଉନୋହୁଁ ଏଶଳା। ଏଇଠି।
ଇଏ ଶବ୍ଦ ଅଛି।
ହୁଁ।
ଏବେ କଣ କରୁଚୁ?
କୁଆଡେ କିରେ ଜଙ୍ଗଲ ଆଡେ କେ କେତେ କେତେ ଭିତରେ ଯାଇଚୁ?
ମୁଁ ଏଇପଟେ ପୁରା ବାଙ୍କ ପଟେ ଅଛି।
ଓହୋ।
ଉୁଁ। ତୁ ଜଙ୍ଗଲ ଆଡେ ଆସିଚୁ କି?
ଉଁ, ହୁଁ।
ହୁଁ।
ଏକ କରି ଆସଚି।
ଦେଖିକି ବାରହା ନେଇଯିବ। ତମ ଗାଁ ଜଙ୍ଗଲରେ ଚୋରି ହଉଛି ନା ନାଇ? କାଠ ଚୋରି ହଉଛି ନା ନାଇଁ?
ହୁଁ କାଠ ଚୋରି ପ୍ରବଳରେ ପୁଅ।
ଉୁଁ, ଶୀତ ଦିନ ହେଲା ମାନେ ତ ଚୋରି ଆରମ୍ଭ ଆଉ। ଶୀତ ଦିନ ହେଲା ମାନେ ଚୋରି ଆରମ୍ଭ। ଶୀତ ଦିନ ଚୋ ହେଲା ମାନେ ଚୋରି ଆରମ୍ଭ।
ଉଁ? ହ୍ୟାଲୋ।
ହଁ।
ତମେ ଯୋଉ ପୁରୀ ଯାଉଥିଲ ମାନେ ତମେ ସମୁଦ୍ର କୂଳରେ ଗାଧଉଥିଲ?
ହୁଁ।
ମତେ ମନୋଜଭାଇ କୁହେ କି ଯଦି ସମୁଦ୍ର କୂଳରେ ଗାଧେଇବୁ, ସମୁଦ୍ର ପାଣିରେ ଗାଧେଇବୁ ବୋଲେ ଦେହ କଳା ପଡିଯିବ ଲୁଣି ପାଣି ରେ।
କହରେ
ଅଁ ମୁଁ ସେଇଥିାଇଁ ଗାଧୋଉନି ସେଇଥିରେ।
ଏ ସ
ଉଁ ମାନେ ସମୁଦ୍ର ପାଣିରେ ଗାଧେଇବ। ତାପରେ ଆସିକି ଯୋଉ ଉଁ ବିଜ ରେ ହେଇଥିବ ଅଲଗା ରୁମ ହେଇଥବ ସେଇଥିରେ ଗାଧେଇବ ବି।
ହୁଁ।
ଉଁ।
ଆଉ ଲୁଣି ପାଣିରେ ଦେହ ଛିଡେଇ ଦବରେ ପୁଅ ଜାଣିଚୁ ନାଇଁ?
ହଁ ତମେ ଅଲଗା ପ୍ୟାଣ୍ଟ, ସାର୍ଟ ନେଇକି ଯାଉଥିବ ଗାଧେଇବାକୁ ତ? ହୁଁ, ଉଁ ହଉ ରଖୁଛି।
ଓହୋ।